ହ୍ୟାଲୋ ହ ସାର୍ ସାର୍ ନମସ୍କାର।
କରୁଛନ୍ତି।
କେମିତି ଅଛନ୍ତି ମୁଁ ଏ ସାଧା ବସିଚି।
ଜ୍ଞା।
ଆପଣ? ସାଧା ବସିଛି ବାହାରେ ତ ଏଠି ଏଠିକାର ବାହାରେ ବହୁତ ବର୍ଷା ହଉଛି।
ବା ଆମର ବି ଆମ ଆଡେ ବି ହେଇଛି ଆଜି।
ଓ ହୋ। ଯେ ଆମ ଏଠି ନା ବର୍ଷା ହେଲେ ବି ନା ସେହିି ଗରମ କୁ ଗରମ ବର୍ଷ ଛାଡିଲା ମାତ୍ରେ ଆଉ ପବନ କିଛି ନାହିଁ ଆଉ ଗରମ ଲାଗିବ।
ଓହୋ।
ସେ ସେପଟେ ତ ଥଣ୍ଡା ପବନ ହୁଏ ନା।
ହଁ ଏପଟ ତ ଠାଣ୍ଡା ପବନ ହୁଏ।
ହଁ ଆମ ଏଠି କାରଣ ନହିଁ ସେଇ ଗରମ ଲାଗୁଛି। ମଚକା ହେଲେ ବର୍ଷା ଦିନ ଛାଡିଯାଏ ନା ତାପରେ ଗରମ ପୁଣି ଷ୍ଟାର୍ଟ ହେଇଯାଏ। ଆପଣ ଆଜି କେମିତି ଗଲା ଦିନଟା?
ଆଜି ସେମିତି ଠିକ୍ ଠାକ ଯାଇଛି ବର୍ଷା ତ ଆପଣ ଯାଆଡେ ଯେମିତି ହଉଛି ଆମରଡେ ସେମିତି ହେଇଥିଲା ଆପଣଙ୍କର ଏବେ ହଉଛି ଆମର ଛାଡି ସାରିଲା।
ଓହୋ ଆମର ସକାଳେ ସକା ହେଲା ସକାଳେ ଟିକେ ବହୁତ ବର୍ଷା ହେଲା। ତାପରେ ପୁଣି ଟିକେ ଖରା କରିଛି ଆଉ ଏବେକା ପୁଣି ବର୍ଷା ଷ୍ଟାର୍ଟ।
ମୋର କାଲି ରାତି ବାରଟାରେ ନା ଗୋଟେରେ ବର୍ଷା ଷ୍ଟାର୍ଟ ସା ସକାଳ ସାତତରେ ଏଣ୍ଡି ଫୁଣି ଥରେ ମାନେ ରାତି ସାରା ବର୍ଷା ପୁରା ଜୋର ପୁରା ପକେଇଛି ମାନେ ପୁରା ପିଲର ପୁରା ପାଣି ଆପଣ କିହିବେ ପୁରା ଅଧା ଅଧି ହେଇସାରିଲାଣି ପାଣି।
ଓହୋ ହଁ।
ତାପରେ ସଖଳୁ ବର୍ଷା ନାହିଁ ଝିପିଝପି ଝିପି ଜଷ୍ଟ ଟିକେ ପକେଇଲା ଦଶଟା ପର୍ଯ୍ୟନ୍ତ। ତାପରେ ଛାଡିଗଲା ତାପରେ ଖରା ତ ନୁହଁ ମାନେ ସେମିତି ପାଗଟା ଟିକେ ମାନେ ନର୍ମାଲ ରଖିଲା ମାନେ କାଉଁଳେଇଲା। ତାପରେ ଫୁଣି ଥରେ ଆଉ ଏବେ ଏ ଏପର୍ଯ୍ୟନ୍ତ କିଛି ନାଇଁ।
ହୁଁ ହୁଁ।
ସେଇଟାକୁ କରିବ ଆଉ।
ହଁ ମୁଁ ଥରେ ନ୍ୟିୟୁଜ ଦେଖିଥିଲି ଯେ ଏଇ ଯୋଉ ନେଷ୍ଟ ଯୋଉ ଆସିବ ନା? ଏଠାରେ ଖାଲି ତା ମାନେ ବର୍ଷ ବର୍ଷା ଆଉ ଖେ ବର୍ଷା ଆଉ ଶୀତ ହେବନି ଖାଲି ଖରା ଆଉ ଗରମ ବହୁତ୍ ପ୍ରବଳ ହେବ।
କଉଟା ଗୋଟେ ନେଷ୍ଟ ମାସ
ହଁ ନେଷ୍ଟ ଯୋଉ ଆସିବ ଖରା ମାସ ଟା ସେଥିରେ ତାମାନେ ଏବେ ଏବେ ଟା ଆପଣ ଦେଖନ୍ତୁ ନା ଯେତେବେଳେ ଆଗରୁ କଣ ଥିଲା ବର୍ଷା ବି ଠିକ୍ ହଉଥିଲା ଆଉ ଶୀତ ବି ବହୁତ ଠିକ୍ ହଉଥିଲା ନା କିନ୍ତୁ ଏବେ ଏବେ କଣ ଶୀତ ମାସରେ ବି ତାମାନେ ଜାନୁଆରୀ ଫେବୃ ଜାନୁଆାରୀ ତକ ବି ତାମାନେ ରହୁଛି ଗରମ ଟା ତା ମାନେ ଠିକ୍ ସେ ବର୍ଷା ବି ହଉନି ନାଁ ଥଣ୍ଡା ବି ହଉନି?
ହୁଁ ଯାହା ହଉଛି ଖାଲି ଖରା।
ହଁ ତ ମୁଁ ନ୍ୟିୟୁଜ୍ ଦେଖିଥିଲି ତ ନେଷ୍ଟ ଯୋଉ ଆସିବ ବର୍ଷେ ଦି ବର୍ଷ ଭିତରେ ଖାଲି ଖରା ହବ।
ବର୍ଷା ଯଦି ହେବ ହେବ ତ ଖାଲି ଚାର ପାଞ୍ଚ ଦିନ ତା ମାନେ ପ୍ରବଳ ବର୍ଷିବ ତାପରେ ପୁଣି ସେଇ ଗରମ କୁ ଗରମ
ଉଁ ଯା ଲାଗିଲାଣି ଖରାରେ ଲୋକ ହିଁ ମରିବେ।
ହଁ। ଏଇ ଯୋଉ ଗଛ କାଟି ଦଉଛନ୍ତି ସେଥିପାଇଁ ସବୁ
ସେଇଥିପାଇଁ ଆଉ।
ଭୁଲ୍ ଲାଗି ସବୁ ସମ ସପ
ଜଣ ଜଣଙ୍କ ପାଇଁ ଦଶ ଜଣ ଦୋଷୀ ହେବେ।
ଆମ ଏଠିକାର ନା ସବୁଆଡେ ଯୋଉ ରାସ୍ତାର ସବୁ ଦିଇ ପାର୍ଶ୍ଵରେ ନାଁ ଥିଲା ଗଛ ଥିଲା। ଏବେ ସବୁ କାଟିକି ସବୁ ଦୋକାନ ହେଇସାଇଲାଣି।
ଏଟା ଭଲ କଥା ନୁହଁ।
ହୁଁ ଆଗରୁ ନହେଲେ କେତେ ସୁନ୍ଦର ତା ମାନେ
ଆଉ ସେ ଆମକୁ ଅମ୍ଳଜାନ ଦଉଚନ୍ତି କି ସେ ଆମକୁ ନିଶ୍ୱାସ ପ୍ରଶ୍ୱାସ ପାଇଁ ହେଲ୍ପ କରୁଛନ୍ତି ସେ ପୁଣି ତାଙ୍କ ଛାଇରେ ଆମେ ପୁଣି ବଞ୍ଚୁଚନ୍ତି। କେତେ ଗାଈ ଗୋରୁ, ଲୋକ ବି ହଉ ସେ ଜାଇ ବସୁଛନ୍ତି। ଥଣ୍ଡା ପବନ ଆସୁଚି ତାଙ୍କୁ ଯଦି ତମେ ଯଦି କଷ୍ଟ ଦବ ସିଏ ଆମକୁ କଷ୍ଟ ଦେବେ ନା ଛାଡ଼ିଦେବେ ନା?
ହୁଁ ଆଉ ଆଜିିକାଲି ସବୁ ପଶୁ ମାନେ ବି ପଶୁ, ପକ୍ଷୀ ମାନେ ବି ଆଉ ଦେଖା ଯାଉନାହାନ୍ତି ନା, ଘର ଚଟିଆ ବି ଦେଖନ୍ତୁ ଘର ଚଟିଆ ବି ସେ ତା ମାନେ ଲୋ ପାଇଲାଣି ଆଉ ଦେଖିବାକୁ ମିଳୁନି। ହଁ, ଡାଇନସର ତ କେବେଠୁ ଗଲାଣି ସିଏ।
ନା ଡାଇନୋସର ଜାପାନରେ ଅଛି ଡାଇନୋସର।
ଅଛି ସତରେ?
ପାଣି ଭିତରେ ଅଛି ମାନେ ଏଇଟା କଣ? ଆଉ କଣ କୁହାଯାଏ ଟ୍ରାଆଙ୍ଗଲେ ନା ଏମିତି କଣ ଗୋଟେ ଅଛି ସେଇଠି ଗୋଟେ ଜାଗାରେ ତାକୁ କୁହାଯାଏ ମୋମିନି ନା ଏମିତି କଣ ଗୋଟେ? ତାଙ୍କ ଭାଷାରେ।
ଓହୋ।
ମାନେ ସେଇ ଜାଗାଟାକୁ ଯେତେଟା ବି ସିପ ଯିବ ଯେତେଟା ବି ଯାହା ଯାହା ଜିନିଷ ଯିବ ସେ ସବୁ ଆଉ କେବେ ଫେରିକି ଆସିବନି।
ହୁଁ, ଆଚ୍ଛା ସୋ ଯୋଉ ଆପଣ ଯୋଉ କହୁଛନ୍ତି, ଯୋଉ ବରମୁଣ୍ଡା ଟ୍ରାଙ୍ଗେଲ୍ କଥା କହୁଛନ୍ତି କି?
ଆଜ୍ଞା! ଆପଣ, ଯୋଉଟା କହିଲେ ବରମୁଣ୍ଡା ଟ୍ରାଙ୍ଗେଲେ ହେଟା ଆଉ କଉଠି ଗୋଟେ ହଁ, ହେଟା ଆମେରିକାରେ। କିନ୍ତୁ ଜାପାନରେ ହେଟା ମୋମିନ୍ ଟା- ଟ୍ରାଙ୍ଗେଲେ ଏମତି କଣ ଗୋଟେ?
ଆଚା, ମୋମିନି ହଁ, ହଁ, ହଁ ମୁଁ ଜାଣିନଥିଲି ଯେ, ଏଇ ଯୋ ଡାଇନେସର୍ ଅଛ ଛନ୍ତି ତାହେଲେ?
ଆଉ ସେଠି ଯୋଉ, ସିପ୍ ଯିବ କି, ଯିଏ ଯିବ, ଆଉ ଆସେନି।
ଓହୋ! ସେ ପାଣି ଭିତରେ ସେମାନେ ଅଛନ୍ତି? ତେ କିନ୍ତୁ, କିନ୍ତୁ, ଆଗ କାଳରେ ଡାଇନେସର ମାନେ ସବୁ ଆକାଶରେ ଉଡୁଥିଲେ ନା?
ଆକାଶରେ ଉଡୁଥିଲେ। ପୁଣି-ଇ ମାନେ ଉପରେ ମାଟିରେ ବି ରହୁ ହେଲେ, ପାଣିରେ ରହିବାର ମୁଁ ଶୁଣିନି।
ହଁ, ମୁଁ ବି ତ ଶୁଣି ନଥିଲି।
ଯେହେତୁ, ମୁଁ ଇଣ୍ଟରନେଟ ରେ ଶୁଣିଛିି। ସେ ଥୋଡିନା ସତ ସତ କି ମିଛ ହେଇଟା ତ ଆମେ କେବେ କହିପାରିବାନି! ହଁ, ତାଙ୍କ କଥା ବି ସତ ହେଇପାରେ ଜଣ ଜଣଙ୍କର କାରଣ, ରିସର୍ଚ୍ଚ ବି ସେମାନେ କରୁଛନ୍ନି, ଥୋଡି ନା ଆମେ!
ହୁଁ, ସେମାନେ ଯାହା ଦେଖିଲେ, ଇଣ୍ଟରନେଟ୍ ରେ ତାହା କରିକି ଛାଡ଼ିଲି।
ହୁଁ,
ଆଉ, ଯାହାଟା ଆମେ-ଏ-ଏ ଯାହା ଦେଖୁଛୁ, ତାହା ଆମେ ବିଶ୍ଵାସ କରିବାକୁ ପଡିବ ଆଉ। ନ ଦେଖିଲେ ବି
ଇତିହାସ ଯୋଉଁ ପଢୁଁ! ତ ସେଟା ବି ତ ଆମେ କେବେ ଦେଖିନୁନା, ସେମାନେ ଯାହା ଲେଖିଛନ୍ତି ତାହା ଆମେ ଯେ ଶୁ-ଶୁଣିକି ବିଶ୍ଵାସ କରୁଛୁ, ଆଉ ପଢୁଁଛୁ ସେଇ କଥା ଆଉ।
ଗରମ ହଉ, ବର୍ଷା ହଉଛି ଗରମ ହଉଛି। ଆମର ବି ସେମିତି ବର୍ଷା ହେଇଥିଲା, ଗରମ ହଉଚି।
ହୁଁ, ଏ ଗରମ ଟା ଆଉ ଯିବନି। ବର୍ଷାରେ ବି ସେମିତି ଆଉ ଆଉ ଏବେ ଦେଖୁନାହାଁନ୍ତି! କି ଥଣ୍ଡା ମାସରେ ବି ଆଗରୁ କଣ ଥିଲା ଉ ଦଶହରା ମାସ ଆ ଆସିଗଲେ, ଆମେ ସବୁ ସ୍ଵେଟର ପିନ୍ଧୁଥିଲୁ ନା! କିନ୍ତୁ ଏବେ, ନାଇଁ, ଏବେ ପୁରା ଗରମ। ପରେ ଜାନୁଆରୀ, ଫେବୃୟାରୀ ଆସିଲେ ଯାଇ ଆମେ ସ୍ଵେଟର ପିନ୍ହିବୁ, ନହେଲେ ନ ଆଉ ପିନ୍ଧିବାକୁ ପଡୁନି। ତା, ମାନେ ଏତେ ପରିମାଣ ତା, ମାନେ ଏଟା ହେଲାଣି।
ନା, ମତେ ଯାହା ଲାଗୁଛି! ସୂର୍ଯ୍ୟ ଦେବତା ରାଗି ଯାଇଛନ୍ତି।
ଥେରେ ଆଉ ରାଗିବି।
ନା, ନା, ପଛରେ ଆଉ ରାଗିବେ ଯଦି, ଆମେ ଏଇଖୁଣା ଯଦି ଗୋଟେ କାମ କରିବା କୁ ପଡ଼ିବ! ଗଛ ଲଗେଇବା କି-ଇ ପରିବେଶ ସୋତନ୍ ମାନେ ରଖିବା ସଜେଇକି?
ଏବେ ତ, ଏବେ ତ ସ୍କୁଲ ମାନଙ୍କୁ ବି ତ ଏବେକା ଚାଲୁଛେ, ନା ସେ ପ୍ରୋଗ୍ରାମ୍ ମାନେ ସବୁ କରୁଛ
ପରିବେଶ ସୁର ପରିବେଶ-ଅ କଣ ଗୋଟେ ଏଇଡା ଗୋଡ଼ୁ କୁହାଯାଏ, ସଂରକ୍ଷଣା।
ହଁ, ପରିବେଶ ସଂରକ୍ଷଣ। ବୃକ୍ଷରୋପଣ ବି କରୁଛନ୍ତି ନା କୋଉ କୋଉ ଦିବସ ରେ? ତା'ପରେ ଯୋଉ ମନ୍ତ୍ରୀ ମାନେ ବି ଯୋଉ ଆସୁଛନ୍ତି। ସେମାନେ ଗୋଟେ ଗୋଟେ ଗଛ ଆଉ, ବର୍ତ୍ତମାନ ପ୍ରଧାନମନ୍ତ୍ରୀ ବି କୋଉ ସ୍କୁ ଫୁଲେ ଗୋଟେ ବୃକ୍ଷରୋପଣ କରିଛି।
ଓହୋ!
ସେମିତି ଚାଲୁଛି। ଏବେକା ସ୍କୁଲ ରେ ତା, ମାନେ ସବୁ ବୃକ୍ଷ ଏତେ ସଜାଗ ତା ମାନେ ରହିବା ପାଇଁ କୁହାଯାଉ
ଆ ବୃକ୍ଷ ଲଗା ହଉଛି ଯେତିକି, କଟା ହଉଛି ସେତିକି। ଯିତିଁ ଆପଣ ମାନେ କ୍ରିକେଟ୍ ଯୋଉ ଖେଳନ୍ତି! ଆଇ
ହଁ।
ଆଇ ପି ଏଲ ରେ ଦେଖିଥିବେ ଗୋଟେ ଗୋଟେ ଡ଼ଟ ବଲ ହେଲେ ଗୋଟେ ଗୋଟେ ଗ ଗୋଟିଏ ଡ଼ଟ ବଲ ହେଲେ ନଅଟା ଗଛ ଲାଗିବ। ସେମାନେ ଗୋଟେ ଭଲ କାମ କରୁଛନ୍ତି ମିନିମମ ତ ଯାହା ବି ଏମିତି ତ ମିନିମମ ଗୋଟିଏ ସିଜିନ ଚାଲିବ ମାନେ ମ ଖେଳଟା ମା ସେ କି ଦେ ଦଶ ଦିନ ମାସେ ଦଶ ଦିନ ପାଖାପାଖି ଚାଲିବ ଚାଳିଶ ଦିନି ଚାଳିଶ ଦିନ ତ ମିନିମମ କିଛି ନାହିଁ ହଜାର ଟା ଡଟ ବଲ ହେନେ ଆମର ନ ହେଲାଣି। ଗୋଟାଏ ଯଦି ଡଟ ବଲ ନଅ ଟା ହେଲାଣି ମିନିମମ କୋଡିଏ ତିରିଶ ହଜାର ଗଛ ଲଗଉ ଲକ୍ଷେ ଦେଢ ଲକ୍ଷ ଗଛ ଲଗଉ କଣ ହେଲା ସେଠୁ। କଣ ବି ଶି ସି ଆଇ ର ପଇସା ନାହିଁ ନା କଣ? ସେଇଟା ହିଁ ଭଲ।
ତାପରେ ଯୋଉ କାଠର ଯୋଉ ଛା ସ ଜିନିଷ ମାନ ସବୁ ମିଲୁଛି। ସେଟା ବି ସେ ତ ଗଛ କାଟିକି ସେମାନେ କରୁଛନ୍ତି ନା।
ହୁଁ ହୁଁ। ବେ ସୂର୍ଯ୍ୟ ଦେବତାଙ୍କ ସହିତ ବର୍ଷା ମ୍ୟାମଙ୍କର ମାନେ ବାହାଘର କରିବାକୁ ପଡ଼ିବ।
ହଁ ତାହେଲେ ତ ହଉଥୁବ ଆଉ ଗରମକୁ ଉଗୁରି ହେବନି।
ମାନେ ସିଏ ଯାହା ବି ହେନେ ସୁଦୁ ଇଏ ଯାହା ବି ହେନେ ଇଏ ବର୍ଷ ତା ମ୍ୟାମ ଯିଏ ସିଏ ସୂର୍ଯ୍ୟ ଦେବତାଙ୍କୁ ବୁଝେଇଦେବେ କି ନା ସ୍ୱାମୀ ଏତେ ଇଏ କର ନା
ହୁଁ ହୁଁ ଅ ଆଉ ଆଜିି କାଲି ତ ପଶୁ ପଶୁ ମାନ ଙ୍କର ବି ତାମାନେ ତାଙ୍କର ସେଉ ଚର୍ମ ଦାନ୍ତ ମାନଙ୍କୁ ବି ତାମାନେ ବିକା ଚାଲିଛି
ହୁଁ ହୁଁ ହୁଁ ସେୟା ସେଟା କଣ ମୁଁ ବୁଝିପାରେନି ଆପଣ ତ ଶୁଣିଥିବେ ଯୋଉ ହାତୀ ମାରିକି ତା ଦା ନ୍ତ ନେଇ ଆସନ୍ତି ସେଇଟା କରନ୍ତି କଣ ଆକଚୁଲି ମୁଁ କିଛି ବୁ
ନା ସେ ହାତୀ ଦାନ୍ତରେ ନା ଅ ଏଇ କଣ ଅଛି ଆ ଆମର ଅ-ଅଳଙ୍କାର ଅଳଙ୍କାର ବି ବନାହୁଏ ହାତୀ ଦାନ୍ତରେ। ଆଉ ଆଉ ଯୋଉ ସମ୍ବର ଯୋଉ ଥାଏ ନା ସେ ସମ୍ବରର ଯୋଉ ସିଂଘ ଥାଏ ସିଂଘରେ ବି ଆମର ଯୋଉ ଅ ତାମାନେ ଓ ଫର୍ନିଚର ଯୋଉ ଉଁ ଡେକୋରେ ତିଖ ଡେକୋରେଟିଙ୍ଗ ସବୁ ଜିନିଷ ମାନ ସବୁ ବନା ହୁଏ। ଆପଣ ଦେଖି ଦେଖିଥିବେ ଆ କୌଣସି ଘର ମାନଙ୍କୁ ତାମାନେ ଏମିତି କାନ୍ଥରେ ସେ ତା ରଖାଯାଏ ସିଂଘ ମୁଣ୍ଡ ସେ ମୁଣ୍ଡ ଥାଇ କି ସିଂଘ ଥାଏ।
ହୁଁ ଲୋକ ସଜେଇ ରଖନ୍ତି।
ହଁ। ହଁ ମୁଁ ଏଇ ଯୋଉ ସ୍ଵେଟର ବି ପିନ୍ଧୁଚୁ ସେଇଟା ବି ତ ସେଇ ମେ ଯାହା ଅ ସେମାନଙ୍କର ତାଙ୍କର ଏଇଟା ହେୟାର ରୁ କୁ ଅଛି ନା ହଁ। ଆଉ ସେ ବାଘ ବାଘର ବି ତା ମାନେ ଚ ତାର ବି ସେ ଚର୍ମକୁ ବି ଉଁ କରାଯାଏ।
ହଁ ଆପଣ ବା ବାଜା ଯୋଉ ବଜାନ୍ତି ବାଜା ଯୋଉ ଢୋଲ ଯୋଉ ବଜାନ୍ତି ତାଙ୍କୁ ବି ସେ ଚ ଚର୍ମ ଫର୍ମ କା ଚର୍ମ ଗୋଟେ ସେ କଣ ତ ସେଇଟା ହରିଣ ଚର୍ମ ନା ଏମିତି କଣ ଚର୍ମ ଲଗେଇ ଲଗାନ୍ତି। ବାଜା ରେ।
ଆଉ ଯୋଉ ଆମର ଚମଡା ସବୁ ଜିନିଷ ଆମର ସବୁ ମିଲୁ ଚମଡା ଜିନିଷ ଏ ସବୁ ଏଇତ ସବୁ ପଶୁ ପଶୁ ମାନଙ୍କର ଚମଡାରୁ ସବୁ କରା ହଉଛି। ଚମଡ଼ାର ଯାହା ବି ଆମେ ସବୁ ଉ ତା ମାନେ ବ୍ୟବହାର କରୁଛୁ। ଗଛ କାଟିଲେ ପଶୁ ମାରିଲେ ତ ଆଉ କଣ ରହିବ?
ଆଉ ଆମେ ଯାହା ଆମେ ଖାଲି ଯାହା ଭୋଗିବା ଛଡ଼ା କିଛି ନାଇଁ।
ଉଁ ଯିଏ କରୁଛି ସିଏ ତ ଆରାମ ସେ। ସବୁ କରୁଛି ବାକି ଯୋଉମାନେ କରୁନାହାନ୍ତି ସେମାନେ। ତାଙ୍କ ପାଇଁ ସଫରାଲ ହଉଛନ୍ତି ଆଉ।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
ଏବେ କଣ ରାତିରେ କଣ ଖାଆନ୍ତି?
ରାତିରେ କିଛି ନାହିଁ ରୁଟି ଆଉ।
ରୁଟି ଆଉ ତରକାରୀ।
ରୁଟି କେତେବେଳେ ଭଜା ଯଦି ଭଜା ଯଦି ହେଇଥିବ ହେଇଥିବ ନ ହେଲେ ତ ତରକାରୀ ଆଉ।
ହଁ ରୁଟି ସାଙ୍ଗେ ସନ୍ତୁଳା ବି ଭଲ ଲାଗେ।
ହୁଁ।
ତରକାରୀ ବି ଭଲ ଲାଗେ। ବାକି ସନ୍ତୁଳା ବେଶୀ ଭଲ ଲାଗେ।
ଆପଣଙ୍କୁ?
ରୁଟି ରୁଟି ସହିତ।
ଆପଣଙ୍କୁ ରୁଟି ସନ୍ତୁଳା ଭଲ ଲାଗେ?
ହଁ ରୁଟି ସନ୍ତ ହେଲେ ସେ ଯୋଉ ଆଲୁ ଆଲୁ କୁ ଯୋଉ ଟିକଟିକ କରିକି ଯୋଉ କାଟନ୍ତି ନା ଛୋଟ ଛୋଟ ଖଣ୍ଡ କରି କିରୀ ଆଲୁ ଆଲୁକୁ ଛୋଟ ଛୋଟ ଖଣ୍ଡ କରିକି ଯୋଉ କାଟିକି ଯୋଉ ପିଆଜ ଦେଇକି ଯୋଉ କରନ୍ତି ସେଟା ଭଲ ଲାଗେ। ଆଲୁ ଦମ ନାହିଁ ଆଲୁକୁ ଛୋଟ ଛୋଟ କରି ଟିକ ଟିକ କରି କାଟିଦେବେ ଆଉ ତାକୁ ସନ୍ତ୍ ସନ୍ତୁଳି ଦେବେ ପିଆଜ ଦେଇକି ସେଟା ବହୁତ ଭଲ ଲାଗେ ଏଭଳି ପରେଟ ପରଟା ସହିତ ସେଟା ଖାଇଲେ ବହୁତ ଟେଷ୍ଟି ଲାଗେ। ହଁ ହଁ ମତେ ଆଲ୍ ଆଳୁ ମୋର ନା ପ୍ରିୟ। ଆଳୁ ଦମ ଭଲ ଲାଗେ ଆଳୁ ସିଝା ହଁ।
ଖାଉ କି ନ ଖାଉ କୋଉ ଲୋକଟା ଖାଉ କି ନ ଖାଉ ସେ ଆଳୁ ଟା ଖାଉଥିବ।
ହଁ ଆଉ ସବୁ ସବୁ ଜିନିଷରେ ଆଲୁ ହିଁ ପଡେ। ଆଲୁ ଆଲୁ ଆଉ ଟମାଟୋ।
ଆଳୁ ବିନା ଖାଇବା ଅଧା।
ହଁ ଆଲୁ ବିନା ଟମାଟୋ ବି ଅଧୁରା।
ଟମାଟୋ ହଉ ମ୍ୟାଡାମ ଠିକ ଅଛି ମୁଁ ଆପଣଙ୍କୁ
ହଁ ଠିକ ଠିକ ଅଛି ହଁ ରହିଲି।